ବନ୍ଧୁ ନମସ୍କାର।
ନମସ୍କାର।
ଆଉ କଣ କରୁଛନ୍ତି?
ମୁଁ ଏଇଠି ବଇଥିଲି।
ଆଉ ଆପଣଙ୍କ ଦେହ କେମିତି ଅଛି?
ଭଲ ଅଛି।
ଆଉ ଆପଣ ଏବେ କଣ କରୁଛନ୍ତି କଣ ପଢାପଢି କରୁଛନ୍ତି ନା କିଛି ବେପାର ମଧ୍ୟ ଆରମ୍ଭ କରିଛନ୍ତି?
ହଁ ବେପାର ଭାବୁଥିଲି ଏଇ କରିବି ବୋଲି।
ଆପଣଙ୍କ ଆଉ କି ବେପାର ଆପଣ କରିବେ?
ମୁଁ ଭାବୁଥିଲି ଆମ ହଁ ବିଲରେ ଲଗେଇବି ଏ ବର୍ଷ ବର୍ଷା ଦିନ ଚା ବେ ଗଛ ଲଗେଇକି ଆଉ
କଣ କହିଲେ ଚା ଗଛ ଦେଖନ୍ତୁ ଆପଣ ଛାଡନ୍ତୁ। ଆପଣ ଆପଣଙ୍କ ଦେହ କେମିତି ଅଛି ଏବେ?
ମୁଁ ତ ସ୍ୱାସ୍ଥ୍ୟ ଭଲ ଅଛି। ଆଉ ଆପଣଙ୍କ ଦେହ କେମିତି ଅଛନ୍ତି ଆପଣ ଆଉ କଣ କରୁଚନ୍ତି?
ମୋ ଦେହ ଏବେ ଦେଖବେ ଗ୍ରୀଷ୍ମ ଋତୁର ପ୍ରଭାବ ସ-ସରି ଏବେ ସରିଚି କିନ୍ତୁ ଏବେ ପାଣି ବର୍ଷାର ଏତେ ଭଲ ପାଣି ବି ମଧ୍ୟ ଆସିନାହିଁ। ଆଣିବି ମୋ ତ ତ ଟିକେ ଜର ହେଇଚି ଆଉ।
ଆଜ୍ଞା ତାହେଲେ ଆପଣ ଔଷଧ ଦୋକାନ ଯାଇକି
ଆପଣ କହିଲେ ଆପଣ ଶୁଣନ୍ତୁ ଆପଣ ଯୋଉ କହିଲେ ଆପଣ ଚା ଚାଷ କରିବାକୁ ଚାହୁଁଚନ୍ତି।
ଆଜ୍ଞା।
ଦେଖନ୍ତୁ ଆଜି କାଲି ଆପଣ ଜାଣିଚନ୍ତି ଚା ଆମ ରାଜ୍ୟରେ ଚା ଚାଷ ହୋଉଚି କିନ୍ତୁ ମାଲକାନଗିରି କିମ୍ବା ସେ ଆଉ ପାହାଡିଆ ଅଞ୍ଚଳରେ ହୋଉଚି କାହିଁକି ନା ଦେଖନ୍ତୁ।
ହୁଁ କୁହନ୍ତୁ।
ଦେଖନ୍ତୁ ଦେଖନ୍ତୁ ଦେଖନ୍ତୁ ଆପଣ ଯୋଉ କୋହୁଚନ୍ତି ଆପଣଙ୍କ ବିଲରେ ଚା ଚାଷ କରିବେ ଏହା କେବେବି ସମ୍ଭବ ପର ନୁହେଁ କାରଣ ଦେଖନ୍ତୁ ଆପଣଙ୍କ ବିଲରେ ଆ ମୁଁ ଜାଣିଚି ଯେ ଧାନ ଚାଷ ହୋଉଚି।
ଆଜ୍ଞା ଦେଖନ୍ତୁ ମୁଁ ଜାଣିଚି ଆପଣଙ୍କ ବିଲରେ ଧାନ ଚାଷ ହୋଉଚି। ସେଇ ବିଲଟି ଏକ ସମତଳ ଭୂମିରେ ଅବସ୍ଥିତ। ସମତଳ ଯେହେତୁ ଆପଣଙ୍କ ବିଲଟି ସମତଳ ଭୂମିରେ ଅବସ୍ଥିତ ସେଥରେ ଆପଣଙ୍କ ଯେତେବେଳେ ବି ଚା ଚାଷ କରିବେ କାରଣ ଏଥେରେ ପାଣି ତା ମୂଳରେ ରହିଯିବ ଆପଣ ଜାଣିଚନ୍ତି। ଆ ଆପଣ ଜାଣିନାହାନ୍ତି କିନ୍ତୁ କୋହୁଚି ମୁଁ ଦେଖନ୍ତୁ ଆ ଚା ଚାଷ ଏମିତି ଏକ ଜାଗାରେ ହୁଏ ଯାହାଠୁ ପାଣି ଦିଆଯାଏ କିନ୍ତୁ ସେ ଗଡି ଗଡି ତା ମୂଳ ଯେମିତି କିଛି ପାଣି ରହେ ନାହିଁ ଆ ବେଶୀ ପାଣି ର ହିଲେ ଆଉ ଥରରେ ଚା ପତ୍ର ଗଛଟି ପଚିଯାଏ ସେଥିପାଇଁ ଆପଣ ଯଦି କରିବାକୁ ଚାହୁଁଚନ୍ତି କୌଣସି ପାହାଡିଆ ଅଞ୍ଚଳରେ ଯଦି ଜାଗା ଯଦି ଥିବ ଆପଣଙ୍କର ଗଡ଼ାଣିଆ। ସେଇଭଳିଆ ଜାଗାରେ ଆପଣ ଚାଷ କରିପାରିବେ।
ଆଜ୍ଞା ମୋ କଥା ଟିକେ ଶୁଣନ୍ତୁ।
କୁହନ୍ତୁ।
କେରଳରେ ବି ହୋଉଚି ଚା ଚାଷ କେରଳ ହୋଉଚି ମା ନେ ଏ ମାଟି ସମତଳ ନଥାଏ ଏ ଏଇ କିି ପାଣି ଏମତି ଗଢିବା ପାଇଁ ନଥାଏ। ଆପ ଆମ ଓଡିଶାରେ କଣ ପାଇଁ ଏମିତି ହୋଉଚି ଆପଣଙ୍କ କାରଣ ମତେ କହିପାରିବେ?
ଦେଖନ୍ତୁ ଆମ ଓଡିଶାରେ ମଧ୍ୟ ଚା ଚାଷ ହୋଉଚି କିନ୍ତୁ ଦେଖନ୍ତୁ। ଆ-ଆ ସବୁବେଳେ ଦେଖନ୍ତୁ ଆମ ଓଡିଶାରେ ଅଳ୍ପ ମାତ୍ରାରେ ଏବେ ଏବେ ଆରମ୍ଭ ହୋଇ ଚି ଆଗରୁ ଚା ଚାଷ ହୋଉନଥିଲା ଯେମିତି ଆପଣ ଜାଣିଥିବେ ସବୁ ଅଞ୍ଚଳରେ ସେ ଏକ ଏକ ତାଙ୍କର ଫସଲ ଅଛି। ଯେମିତି ଆମ ଭା ଧାନ ଚାଷ ଆମ ଭାରତରେ ପ୍ରଥମ ହୋଉଥିଲା। ସେମିତି ଅନ୍ୟ ଦେଶରେ ମଧ୍ୟ ସେମିତି କିଛି ଚାଷ ହୋଉଥିଲା ଯାହା ଫଳରେ ଏକ ଆପଣ ଜାଣିଥିବେ ଆପଣ ନାଁ ଶୁଣିଥିବେ ଡ୍ରାଗନ୍ ଫ୍ରୁଟ ଯାହା ଏକ ଅ ଥାଇଲାଣ୍ଡ ହୋଉଥିଲା ଏବେ ଧୀରେ ଧୀରେ ତାହା ଭାରତକୁ ଆସିଲା ସେମିତି ଆଗେ ଚା ଚାଷ ମଧ୍ୟ ଆମ ଭାରତ ତର ଆ ଆସାମ ଆ କେରଳ ଏମ୍ ଏଇଭଳି ଅଞ୍ଚଳରେ ହଉଥିଲା । କିନ୍ତୁ ଏବେ କ୍ରମଶଃ ସେ ଆ ଧୀରେ ଧୀରେ ଆମ୍ ଧୀରେ ଧୀରେ ଆମ ଅଞ୍ଚଳକୁ ଆସିଲାଣି । ଯିଏ ସେ କିନ୍ତୁ ସେ ଜ ଚାଷଟି କେବଳ ଲାଲି ମାଟି ଏବଂ ପାହାଡ ଅଞ୍ଚଳରେ ହେଇପାରିବ ସେଥିପାଇଁ ଚା ପାହାଡ ଅଞ୍ଚଳରେ ହେଇଥାଏ । ଚାଷ ଯାହା ଫଳରେ ତା ମୂଳରେ ଚୂଆ ମୂଳରୁ ପାଣି ରହେ ନାହିଁ ଯାହା ଫଳରେ ଚା ଚାଷ ଗଛଟି ପଚେ ନାହିଁ । ଆପଣ ଯଦି କହୁଚ଼ନ୍ତି ଯେ ଆପଣଙ୍କ ବିଲରେ କରିବେ ଏହା କଁ ସମ୍ଭବ?
ଆଚ୍ଛା ତାହେଲେ ଆପଣ କହିବା ଅର୍ଥ ମାନେ ସେଇଭଳିଆ ସମତଳ ମାନେ ଏ ମାଟି କିମ୍ବା ପାଣି ଗଡୁଥିବା ଜାଗାରେ ନିର୍ଦ୍ଦିଷ୍ଟ କରିବା ଦରକାର ।
ଆଜ୍ଞା ଆଜ୍ଞା । ଆପଣ ଯଦ୍ ଦେଖନ୍ତୁ ଆପଣ ଯଦି ବି ସେଠି ଚାଷ କରିବେ ସେ ଚା ଗଛଟି ଅଳ୍ପ ପଚି ଯିବ ଏବଂ ଆ ଆପଣ ବି ଜାଣିଥିବେ ଚା ଏବେ ଚା କିନ୍ତୁ ତାର ଆପଣ ଏହା ଏଠି ଏ ଯେ ଗାରେ ତ ହବନି ଏ ଏ ଅଞ୍ଚଳରେ ଆପଣ ଯଦି ପାହାଡିଆ ଅଞ୍ଚଳରେ ଜାଗା କିଣିକି କରିବାକୁ ଚାହୁଁଚ଼ନ୍ତି ଆପଣ ତାହେଲେ ଏଇଠି କରିପାରିବେ ।
ଆଜ୍ଞା।
ଆଜ୍ଞା ଆଉ ଆ ଚା ତ ଗଲା ଏବେ ଯୋଉ ଓଁ ଆମ ଓଡିଶାରେ ଏବେ ନୂଆ ଗୋଟେ ହେଇଚି ସେ ତାଳ ପଡିଆ ନା ନା କୋଉ ଗୋଟେ ଗାଁ ରେ ଏବେ ଆପଣ ଦେଖିଚନ୍ତି ଏବେ ଯୋଉ ଚାଷ ଟା ହେଇଚି? ଆପଣଙ୍କ କତିକି ଆସିଥିବ ଖବର ନି ମାନେ ଏ ଲିଚି ଚାଷଟେ ହେଇଚି ଗୋଟେ ବିଲରେ ହେଇଚି।
ନାଇଁ ନାଇଁ ଲିଚି ନୁହେଁ ଷ୍ଟ୍ରବେରୀ ଯାହା ଯାହାର ନାମ ହେଲା ଷ୍ଟ୍ରବେରୀ ତାର କିଛି ଅର୍ଥ ନାହିଁ ଫଳଟିର ନାମ ହେଲା ଷ୍ଟ୍ରବେରି। ଦେଖନ୍ତୁ ଆପଣ ଯେତେବେଳେ ବି ସେ ଯୋଉ ଚାଷଟି କହିଲେ ତାହା ଶୀତ ଋତୁରେ ଆରମ୍ଭ ହୋଇଇଥାଏ କାହିଁକି ନା ଦେଖନ୍ତୁ ଆପଣ ଏ ଶୀତ ଋତୁୁର କହିବାର ଅର୍ଥ ହେଉଚି ସେ ଗଛଟି ଯେତେବେଳେ ବି ବଢେ ତାକୁ ଥଣ୍ଡା ପରିବେଶର ଆବଶ୍ୟକତା ଅଛି। ଆପଣ ତ ଜାଣିଥିବେ ଏଥରକ ଥଣ୍ଡ ଏ ଦୁଇହଜାର ପଚିଶ ମସିହାରେ ଶୀତ ହୋଇଥିଲେ। ଶୀତ କୋଉ ଭଳି ହଉଥିଲା ଆପଣ ଜାଣିଥିବେ? ସେଇ ଏ ସେମତି ସେଥିପାଇଁ ସେ ଗଛଟି ଭଲ ଆ ଭଲସରେ ବଢିଲା ଏବଂ ଫ ଫଳ ମଧ୍ୟ ଦେଲା ଆପଣ ଯଦି କରିବାକୁ ଚାହୁଁଚନ୍ତି ତାଥିପାଇଁ ଆପଣ ଦେଖିବେ ଷ୍ଟ୍ରବେରୀ ତଳେ ଲାଗି ପଚିଯାଏ ସେଥିପାଇଁ ଆପଣ ତାଙ୍କୁ ଆ ପଲ୍ ପ୍ଲାଷ୍ଟିକ ଜରି ଇତ୍ୟାଦି ବ୍ୟବହାର କରିବାକୁ ପଡିବ ଏବଂ ବେଳୁ ଏକ ଧାଡିରେ ତାକୁ ଲଗେଇବାକୁ ପଡିବ।
ଭଲ ବ୍ୟବହାର ଗଲେ କେମିତି ହୁଅନ୍ତା? ପାଲ ଯେମିତି ବର୍ଷା ପ ମନ ଯୋଉ ଚାଳଘର ଉପରେ ଜରି ପାଲ ଯୋଉ ପକାନ୍ତିନି, ସେଇ କଥା କହୁଥିଲେି ଆଜ୍ଞା ଆପଣଙ୍କୁ।
ଆପଣ ତ କେତେ କଥା କହୁଚନ୍ତି, ଆପଣଙ୍କୁ ଦେଖନ୍ତୁ ମୁଁ ଆପଣଙ୍କୁ କହୁଛି ଯେ ଆପଣ କୋଉଟା କରିପାରିବେ ମୋ ହିସାବରେ ମୁଁ ଆପଣଙ୍କୁ କହୁଚି। ମତେ ଯୋଉଟା ଠିକ ଲାଗୁଚି ମୁଁ ଆପଣଙ୍କୁ କହୁଚି। ଆପଣଙ୍କ ଫାଇଦା ଏବଂ କଣ ଆପଣଙ୍କ ଲାଭ? ଭ ରହିବ ଆମ ଆପଣଙ୍କ ଲାଭ କଣ ହବ କ୍ଷତି କଣ ହବ ମୁଁ ତଥାପି ଆପଣଙ୍କୁ ବୁଝେଇ ଦଉଚି ଦେଖନ୍ତୁ। ଆପଣ ଯୋଉ ପୁଣି ଏବେ କହିଲେ ଆପଣ ପାଲର ବେପାର କରିବାକୁ ଚାହୁଁଛନ୍ତି। ଆପଣ ଦେଖନ୍ତୁ ଆପଣଙ୍କ ପାଖରେ ସ୍ଵୟଂ କିଛି ଆଁ ଆପଣଙ୍କ କିଛି ଜାଗା ନାହିଁ ମାନେ ଆପଣଙ୍କ ପାଖରେ କିଛି ଯନ୍ତ୍ର ନାହିଁ ପାଲ ବନେଇବା ପାଇଁ ତିଆରି କରିବା ପାଇଁ ପାଲ ତିଆରି କରିବା ପାଇଁ ଆପଣଙ୍କ ଆ ଯଦି କହିବେ ଏଇନା ଆପଣ ଯଦି ପାଲ ତିଆରି କରିବେ ଆପଣ ଦେଖ ଦେଖନ୍ତୁ ଆଜି କାଲି ଆଉ ଆପଣ କହିଲେ ସବୁ କ୍ଷେତ୍ରରେ ପାଲ ଦରକାର ହଉଛି । ଏବେ ଆପଣ କହିଲେ ଏଁ ଚା ସବୁ ଚାଳ ଘର ଘଡ ଗୋଡେଇବା ପାଇଁ ଆଜି କାଲି ଆପଣ ଦେଖନ୍ତୁ ଆଉ ଚାଳ ଘର କୋଉଠି ଅଛି
ହଁ ଆଜ୍ଞା ।
ଆ ତାହେଲେ ଆପଣ କେମିତି ଭାବିଲେ ଯେ ଘର ତିଆରି ପାଇଁ ଅବଶ୍ୟ ପାଲ ଆବଶ୍ୟକ ପଡୁଛି ମୁଁ ମାନୁଛି ପାଲ ଆବଶ୍ୟକ ବହୁତ କ୍ଷେତ୍ରରେ ମଧ୍ୟ ପାଲ ଆବଶ୍ୟକ ପଡୁଛି କିନ୍ତୁ ଆପଣ ଯଦି ପାଲ ତିଆରି କରି ବିକିବାକୁ ଚାହୁଁଛନ୍ତି ତାହା ଆପଣଙ୍କୁ କଷ୍ଟ ହବ । ଦେଖନ୍ତୁ ଆପଣ ଯେଉଁ ପାଲ ଦୋକାନୀ ବି ଆପଣଙ୍କ ଚିଲ ଅଛନ୍ତି ମାନେ ଆପଣ ଉଁ ପ୍ଲାଷ୍ଟିକ ଆ ଆ ଜରି କଥା କହୁଛନ୍ତି ଯୋଉଟା ଘର ଉପରେ ପଡେ ଠିକ ତ ଦେ ଦେଖନ୍ତୁ ଆପ୍ ଆପଣ ଯୋଉ କହିଲେ ବି ପାଲ ଆପଣ ତିଆରି କରିବେ ଆପଣଙ୍କୁ ଇଏ ଆପଣଙ୍କୁ ଥରେ ଯାଇ ଯେଉଁ ଲୋକମାନେ ପାଲ ବିଛ ବଜାରରେ ବିକୁଛନ୍ତି ତାଙ୍କ ସହିତ ପରାମ ତାଙ୍କ ସହ ପରାମର୍ଶ କରି କିଣନ୍ତୁ ନହେଲେ ଆପଣ ଯଦି ତାଙ୍କର ବେପାର ହଉଥିବେ କି ଏ ଆପଣ ଦେଖନ୍ତୁ ଆପଣ ଯୋଉ ଜିନିଷ ବି ତିଆରି କରନ୍ତୁ ଆପଣଙ୍କୁ ଯଦି ତା ଉପଯୁକ୍ତ ଲୋକ ମିଳିବନିଁ ଆପଣଙ୍କୁ ଯଦି ଲୋକ କିଏ କିଣିବ ନ ମିଳେ ଆପଣ କଣ ତାକୁ ବିକିପାରିବେ?
ନାଁ ଆଜ୍ଞା ସତ କଥା ।
ଆପଣ କ କଣ କଣ ଭାବୁଛନ୍ତି କହୁନାହାନ୍ତି ଆପଣ କଣ କହିବାକୁ ମାନେ ଚାହୁଁଛନ୍ତି କୁହ ହଁ
ଆପଣ ଯୋଉ ମତେ କଥା କହିଲେ ମୁଁ ଭାବିଲି ଏଥରକ ମୁଁ ଆପଣ ଯୋଉ କହିଲେ ପାହାଡ ଏରିଆରେ ଜାଗା କିଣିବାକୁ ଜାଗା କିଣିକି ଚା ଚାଷ କରିବେ ମୁଁ ସେଇଆ ଜ୍ ଜାଗା କିଣିକି ଆଗ ଜାଗା କିଣିବି ତାପରେ ଚା ଚାଷ କରିବି ଆପଣଙ୍କ ସହି ଯେତେବେଳେ ଚା ଚାଷ କରିବି ଆପଣଙ୍କ ସହିତ ପରାମର୍ଶ ହଁ ନେବି ଯାହା ଫଳରେ ଆପଣ କିଛି ମତେ କହିବେ ଆଉ ମୁଁ ତ ଏବେ ଭାବୁଛି ଆଉ ଏବେ ତ କିଛି ଚା ଚାଷ କରିହବ ଯାହା ଫଳରେ ମୁଁ ଏଇନେ ଆମ ପରିବାର ର ଅର୍ଥ କେମିତି ପୋଷିବି ମୁଁ ଭାବୁଛି ଏବେ ବର୍ଷା ଦିନ ଆଇଲାଣି ଧାନ ଚାଷ ଟା କରିବି । ମୁଁ ଆଉ ଧାନ ମୁଁ ଏନା ବୋଧେ ପାଣିରେ ପକେଇଦେବି ଆପଣ ମାନେ କଥା ହେଇ ସାରିଲା ପରେ ପାଣି ପକେଇଦେବି ଯାହା ଫଳରେ କାଲି କିମ୍ବା ପହର ଦିନ ମୁଁ ତାକୁ ପାଣିରୁ ଛାଣି ଆଣିକି ଖୋଲା ସ୍ଥାନରେ ପକେଇ ତାପରେ ରେ ଅଖା ଘରେଇକି ଆଉ ଇଟା ନଦି କିି ରଖିଦେବି ଯାହା ଫଳରେ ସେ ଉଷୁମ ଦ୍ଵାରା ସେ ଗଜା ହବ । ଗଜା ହେବା ଫଳରେ ମୁଁ ତାକୁ ହାଲକା ପାଣି ଛିଞ୍ଚିକି ଉଁ ଗଜା ହେଇସାରିଲା ପରେ ମୁଁ ତାକୁ ନେଇଯିବି ଆମ ବିଲକୁ ତଳି ବିଲକୁ ତଳି ପକେଇଦେବି ଯାହା ଫଳରେ ସେ ଗଛ ବଡ ହେଉ ହେଉ ହୁଁ ମୁଁ ଆମ ଯୋଉ ବିଲ ଆଉ କେତେ ଏକର ଅଛି ତାକୁ ତାକୁ ମଜ ଚାଷ କରିଦେବି ଯାହା ଫଳରେ ମୁଁ ସେ ଏ ମାନେ ତଳି ବିଲରୁ ତଳି ଉପାରି ଆଣିକି ଆମ ବିଲରେ ରୋଇଦେବି ଆଜ୍ଞା ଆଉ ଏବେ ତ ହଉଛି ବିଭିନ୍ନ ପ୍ରକାର ଅ ରା ରାସାୟନିକ କୀଟ ମରା ଔଷଧ ପଡୁଛି ଆଉ ସାର ପଡୁଛି ଆପଣ ଦ୍ଵାରା ମାନେ ଖତ ପକେଇଲେ କେମିତି ହୁଅନ୍ତା।
ଆପଣ ଭଲ କଥା କହିଲେ ଆପଣଙ୍କ ମଧ୍ୟ ଆପଣଙ୍କ ଅଞ୍ଚଳରେ ଧାନ ଚାଷ ହଉଛି, ଯେ ଆପ ଆପଣ ମଧ୍ୟ ସରକାର ବିଭିନ୍ନ ପ୍ରକାର ସହାୟତା ଯୋଗେଇ ଦଉଚି। ଉଚ୍ଚ ଦରରେ ମଧ୍ୟ ଆପଣଙ୍କ ଠାରୁ ଧାନ କିଣୁଛି। ଆପଣ ସେଇ ଚାଷ କରନ୍ତୁ, ଆପଣଙ୍କୁ ଲାଭଦାୟକ ମଧ୍ୟ ହବ। ହଁ ଆପଣ କରନ୍ତୁ ଆଉ। ମୁଁ ରହୁଚି ଆପଣଙ୍କୁ ଯେତେବେଳେ ବି କୌଣସି ସହାୟତାର ଆବଶ୍ୟକ ପଡିବ, ଆପଣ ମତେ ପୁନଃ ସମ୍ପର୍କ କରିପାରିବେ।
ଆଜ୍ଞା ନିଶ୍ଚୟ।
ଆଜ୍ଞା ରଖୁଚି, ନମସ୍କାର।